ହ୍ୟାଲୋ।
ହେଲୋ
ନମସ୍କାର।
ଆଜ୍ଞା ନମସ୍କାର।
କଣ କରୁଛ।
ହଁ ଇଏ ଏବେ ବସିଥିଲି ଆଉ ଆପଣ।
ହଁ ମୁଁ ବି ଏଇ ବସିଛି ଆଉ ଆଉ ଆପଣ। ଆପଣଙ୍କ ପରିବାରରେ କେତେ ଜଣ ଅଛନ୍ତି।
ଆମ ପରିବାରରେ ପାଞ୍ଚ ଜଣ ଅଛୁ ଆମେ ଭାଇ ଭଉଣୀ ତିନି ଜଣ ଆଉ ବାପା ମା।
ହଁ ହଁ।
ଆଉ ଆପଣଙ୍କ ପରିବାରରେ।
ମୋ ପରିବାରର ମୁଁ ମୋର ଦିଟା ଭାଇ ଆଉ ମୋ ବାବା ମା।
ଆଜ୍ଞା
ହୁଁ। ମୁଁ ଏବେ ମୋର ତ ସରିଲା। ହଁ ଗ୍ରାଜୁଏସନ ମୋର ଏବେ ସରିଛି।
ଆଜ୍ଞା।
ଆଉ ଦି ଭାଇ ସେମାନେ ଚାକିରୀ କରଛନ୍ତି। ଆଉ ବାପା ବିଜନେସ୍ କରନ୍ତି ମା ସେ ଘରେ ରୁହନ୍ତି ଆଉ।
ଆପଣ ଘରର ସାନ।
ହଁ ମୋ ଘରରୁ ସାନ।
ଓହୋ ହଁ।
ହୁଁ ଆପଣଙ୍କ ଘରେ ସମସ୍ତେ କିଏ କଣ କରନ୍ତି।
ହଁ ଆମ ଘରେ ତ ମୁଁ ଏବେ ପଢୁଛି ପ୍ଲସ୍ ଥ୍ରୀ ପଢ଼ୁଛି। ଆଉ ମୋ ଭଉଣୀ ଯେ। ସିଏ ବି ଏବେ ଦଶମ ପଢୁଛି ଆଉ ଛୋଟ ଭାଇ ଟେ ସିଏ ବି ଏବେ। ପଢୁଛି ସ୍କୁଲ ରେ ଆଉ ବାପା। ବାପା ବି ବିଜନେସ୍ କରନ୍ତି ମା ଘରେ ରୋଷେଇ କରନ୍ତି। ହେଁ ପିଲାମାନଙ୍କର ଦାୟିତ୍ୟ ନିଅନ୍ତି। ସବୁଠୁ ବଡ କଥା ହେଲା ମା ମାନଙ୍କ ଉପରେ ସବୁଠୁ ବଡ ଦାୟିତ ଥାଏ। ଆଉ ସେ ତ ଘର ପରିବାର ଟାକୁ ମାନେ ଚଳେଇକି ରଖିଥାନ୍ତି ସେ ଯଦି। ଦିନେ ବି କୁଆଡେ ଯିବେ ଭାରି ମାନେ ଘର ଟା ପୁରା ଭାଙ୍ଗିଗଲା ପରିକା ଲାଗିବ। ଯେ ଘରେ କେହି ନାହାନ୍ତି ପୁରା ଫାଙ୍କା ଫାଙ୍କା। ଏମତି ଆଉ ଆପଣଙ୍କ ଘରେ ଆପଣ ହଁ ମୁଁ ବଡ।
ହଁ ହଁ ତାହେଲେ ତ ବହୁତ ଭଲ କଥା। ତ ମାନେ ବଡ ମାନଙ୍କ ଉପରେ ବହୁତ।
ସବୁ ମାନେ ଭୁଝୁ ଥାଏ ଦାୟିତ୍ୟ। ପୁଅ ବଡ ମାନଙ୍କ ଉପରେ ଯେହେତୁ ମୁ ଘରର ବଡ ଝିଅ ତ ଗୋଟେ। ଘରର ବଡ ପୁଅ ଉପରେ ଯେମିତି ସବୁ ବଡ ଦାୟିତ୍ଵ ଥାଏ ଗୋଟେ ଘରର ବଡ ଝିଅ ଉପରେ ବି ସେମିତି ଦାୟିତ୍ବ।
ହଁ ପୁଅ ଝିଅ ସେମିତି କିଛି ନାହିଁ ଆମେ ଆମ କ୍ଷେତ୍ରରେ କେତିକି। ହଁ ଭଲ କରିପାରୁଛେ ପଢାରେ ହଉ କାର୍ଯ୍ୟରେ ହଉ। ରୋଷେଇ ର ହେଉ ସବୁ କ୍ଷେତ୍ରରେ। ସାଗୁ। ଆ ମୁଁ ଘରେରେ ବଡ କି ଛୋଟ ସେମିତି କିଛି ହବୁନି। ମୁଁ ମୋର ଯାହା କାର୍ଯ୍ୟ ମୁଁ ଭଲସେ କରିବାକୁ ଚେଷ୍ଟା କରୁଛି। ସେ ଚେଷ୍ଟା ଟା ହିଁ ଆମକୁ ବଡ କରିଦିଏ।
ହଁ ଯେହେତୁ ମାନେ ଗୋଟେ ଜିନିଷକୁ ଆମକୁ ପାଇବାକୁ ହେଲେ କିମ୍ବା କିଛି କରିବାକୁ ହେଲେ ଚେଷ୍ଟା ଟା ଆମର ସବୁଠୁ ମୂଳରେ ଥାଏ ଚେଷ୍ଟା ଚେଷ୍ଟା ନକଲେ କିଛି ହବନି। ମାନେ ଯଦି ଆମେ ଚେଷ୍ଟା ଛାଡିଦବା ତାହେଲେ ଯୋଉ ଜିନିଷ ହାସଲ କରିବାକୁ ଥିବ ବି ଆମେ ହାସଲ କରିବା ବିରିୟାନୀ
ହୁଁ।
ହଁ।
ଆଉ ଆପଣଙ୍କ ଘରର ତ ମତେ ମ ମାନେ ମୁଁ ଏବେ ମୋର ଗ୍ରାଜୁଏସନ୍ ସରିକି ମୁଁ ଏବେ ଫାର୍ମାସି କରୁଚି।
ଆଜ୍ଞା।
ମୁଁ ଏବେ ମେଡିକାଲ୍ ଲାଇନରେ ଅଛି। ହଁ ଆମେ
ମେଡିକାଲ ଲାଇନ୍‌ରେ ଥିଲେ ତ ଭଲ ହଁ ସେଇ ମାନେ ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କୁ ଆପଣ ତାଙ୍କ ସ୍ୱାସ୍ଥ୍ୟ ଯୋଗେଇ ଦେବେ ଭଲ ସେଇଠୁ ମାନେ ଗୋଟେ ମାନେ ଭଗବାନ କହିବାକୁ ଗଲେ ଆମର ଅ ଦ୍ୱିତୀୟ ମାନେ ଯେ ଯେତେବେଳେ ମଣିଷର ଦେହ ଖରାପ ହୁଏ। ସେତେବେଳେ ଭଗବାନଙ୍କ ଉପରେ ଗୋଟେ ଆଶା କରାଯାଏ ଆଉ ଗୋଟେ ଡ ଡକ୍ଟର ମାନ ହୋଉ ନର୍ସ ମାନେ ହୋଉ।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
ତାର ସବୁ ସାମ୍ପାଦିକ ମାନେ ହୁଅନ୍ତୁ। ତାଙ୍କ ଉପରେ ସବୁ ନିର୍ଭର କରାଯାଏ ମାନେ ତାଙ୍କୁ ତ ସ୍ଵୟଂ ଭଗ୍ ଭଗବାନ ବୋଲି ମନେ ମାନେ ମାନିଥାଉ ଲୋକମାନେ କାହିଁକି ନା ଯେହେତୁ ତାଙ୍କ ଜୀବନ ଟା ସେତେବେଳେ ତାଙ୍କ ହାତରେ ହିଁ ଥାଏ।
ଯାହା ହଉ ଆପଣ ପରିବେ ପାଇଁ ସମାଜ ପାଇଁ ଏତେ କିଛି ଉପକାର କରୁଛନ୍ତି ସେଥିପାଇଁ ତ ଆପଣଙ୍କୁ ଆଗ ଧନ୍ୟବାଦ।
ହଁ ଆପଣଙ୍କୁ ସ୍ଵାଗତ୍।
କରନ୍ତି?
ହୁଁ ମାଆଙ୍କ? ହଁ ହଁ ଶା ଆମେ ତ ଯିଏ ଯାଆ କ୍ଷେତ୍ରରେ ବ୍ୟସ୍ତ ରହୁ। ଆମେ ରବିବାର ଦିନ ସମସ୍ତେ ଏକାଠି ହଉ। ବା ବାପା ମା ଭାଇ ସବୁ ଏକାଠି ହେଇକି ରହୁ ଆଉ ସେଦିନ ତ ଆମର ପୁରା ଘରେ ପୁରା ହରତାଳ କରିକି ଭୋଜି ଫୋଜି ଖାଇବା ବୁଲିବା ସବୁ ପାଇଁ ଯାଉ।
ମାନେ ସମସ୍ତେ ଘରେ କେ କିଛି କେହି ନଥିବେ ଯଦି ତାଙ୍କ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବେ ଗୋଟେ ଦିନ ଏମିତି ଫ୍ରି ହେଲେ ସମସ୍ତେ ହସ ଖୁସି ମଜାମସ୍ତି କରନ୍ତି।
ହଁ ଆମର ଏମିତି ପର୍ବପର୍ବାଣ ହବ। ନହେଲେ ତ ରବିବାର ପଡିବ ମାନେ ଆମେ ଘରେ ସବୁ ହସ ଖୁସିରେ ବୁଲିବା ପାଇଁ ଯାଉ ଘରେ ମଧ୍ୟ ମଜା ହର ତାଳ ଏମିତି କରୁ।
ହଁ ପର୍ବପର୍ବାଣୀ ର ମନେ ପଡ଼ିଲା ଆଉ ଏବେ ତ ଦେବସ୍ନାନ ପୂର୍ଣ୍ଣିମା ଗଲାଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର। ଆଉ ଆପଣଙ୍କଆଡେ ରଥଯାତ୍ରା କେମିତି, କଣ ପାଳନ ହୁଏ?
ଆମର ସେ ଆମର ଏପଟେ ରଥ ଯାତ୍ରା ଟା ବହୁତ ଧୁମଧାମ ରେ ପାଳନ ହୁଏ। କାହିଁକି ନା ଆମର ଏଇଠି ପୁରୀ ଟା ପାଖ। ଏବେ ଅବସ୍ନାନରେ ମୋର ଯିବାର ଥିଲା କିଛି କାରଣ ପାଇଁ ଆଉ ବିଷମ ଯାଇପାରିଲେନି ନା କଲେ ଆମର ଏପଟେ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ବହୁତ ପାଣି ତ ଏବେ ମାନେ ଦୂରଦର୍ଶନ ମାଧ୍ୟମରେ ତମେ ଦେଖିଥିବ। କେମିତି ଜଗନ୍ନାଥଙ୍କୁ ଗାଧେଇ ଯାଉଥିଲା ଆଉ ଜଗନ୍ନାଥଙ୍କୁ କଣ ଗୋଟେ ଦିନ ଜର ହବ। ସେ ଯୋଉ ଏତେ ପାଣି ଗାଧେଇବେ
ହଁ ଶହେ ଆଠ ପାଣି ଗାଧେଇଥିବେ ନା ହଁ
ହ
ତାଙ୍କ
ଆଉ ରଥଯାତ୍ରା ତ ଏବେ ଆଗେଇ ଆସିଲାଣି ଜଗନ୍ନାଥଙ୍କ ମୂର୍ତ୍ତି ତିଆରି ଚାଲିଛି। ରଥ ତିଆରି ଚାଲିଛି ରଥ ଯା ଯାତ୍ରା ପୁରା ରଥକୁ ଟାଣି ଟାଣି ଆଣାହବ ରଥ ବହୁତ ଜାଗାରେ ଅଟକି ଯାଉଛି। ପୁଣି ଆଉଥରେ କଣ ଢେଗ କରକି ରଥକୁ ଟାଣା ଯେ ନା ମୁଁ ଯାଇନି ଗହଳ ମାନେ ବହୁତ ଲୋକ କୋ ଭିଡରେ କିଛି ତ କରିହବନି ତ ମୁଁ କେବେ ଯାଉନି ଏମିତି ଫାଙ୍କା ସମୟରେ ମୋର ପରିବାରରେ ଏବେ ବାପା ମା ଦି ଭାଇ ସେମାନେ ଗୋଟେ ଦଶ ଦିନ ଦଶ ଦିନ ପନ୍ଦର ଦିନ ତଳେ ଯାଇଥିଲେ।
ହଁ
ପୁରୀ ଆଉ ରଥଯାତ୍ରା ଦିନେ ତ ଘରେ ପୁରା। ପିଠା ପାୟସ ଆଉ ଆମର ଖେଚିଡି ତରକାରୀ।
ବିଭିନ୍ନ ପ୍ରକାର
ବିଭିନ୍ନ ପ୍ରକାର ସବୁ ଖାଦ୍ୟ ସାମଗ୍ରୀ ହୁଏ। ହୁଁ।
ଆଉ ଆପଣ ପିଠାପଣା କଣ ସବୁ ଖାଆନ୍ତି କିଛି ଗୋଟେ ପର୍ବ ହେଲେ।
ହଁ ମତେ ଆସୁଚି କାକରା ପିଠା ଆସୁଛି ମଣ୍ଡା ପିଠା ଆସୁଛି। ଚନ୍ଦ୍ରକାନ୍ତି ଆସୁଛି ଏନ୍ଦୁରି ପିଠା ଆସୁଛି। ଚକୁଳି ଆସୁଛି।
ଆପଣ କୋଉ ସବୁ ପିଠା ଖାଇବାକୁ ଭଲ ଲାଗେ?
ମତେ ତ କୌଣସି ବି ପିଠା ମତେ ଖାଇବା ପାଇଁ ଭଲ ଲାଗେନ ମତେ ଖାଲି ପୋଡ ପିଠା ମାନେ ବିରି ପୋଡା ଟା ମତେ ଖାଇବା ପାଇଁ ଭଲ ଲାଗେ। ଆଉ କାକରା ପିଠାଟା ସେଟା ଯୋଉ ଗରମ ହେଇକି ଥିବ କାକରା ପିଠା ଟା ଖାଇବା ପାଇଁ ମତେ ଭଲ ଲାଗେ।
ହଁ ପ୍ରାୟତଃ ସମସ୍ତଙ୍କ ଘରେ ମାନେ କିଛି ବି ଗୋଟେ ସାଧାରଣ ପର୍ବ ହଉ ସମସ୍ତଙ୍କ ଘରେ କିଛି ବନୁ କି ନ ବନୁ ଚ ଚକୁଳି ପିଠାରେ ତ ନିହାତି ବନିବ ସମସ୍ତେ
ହଁ ଚକୁଳି ପିଠା ତ ନିହାତି ବନେଇବ ଆମର ଓଡିଶାରେ ଅଛି ସେଇଟା।
ହଁ ଆମ ଘରେ ତ ମା ଚକୁଳି ପିଠାକୁ ଗୋଟେ ବାଦାମର ମାନେ ଟିକେ ଗ୍ରେଭି ଟାଇପର କରିଦିଅନ୍ତି ସେଇଥିରେ ମଡେଇକି ଖାଇବାକୁ ସେଇଟା ବହୁତ ଭଲ ଲାଗେ ଛୁଙ୍କ କରିକି ବାଦାମକୁ ବାଟିକି ହଁ
ହଁ ଆମର ବି ଇଡଲି ନହେଲେ ତ ଚକୁଳି ଯେବେ ହବ। ଆମର ମଧ୍ୟ ନଡିଆ ଚଟନୀ ବାଦାମ ଚଟଣି। ଟମାଟ ଚଟଣି। ଆ ଲଙ୍କା ଚଟଣିୀ ଏମିତି କିଛି ନା କିଛି ତ ହେଇଥିବ ମାନେ ତା ସହିତ ଦେଇକି ଖାଇଲେ ଭଲ ଲାଗେ ଆଉ ଟିକେ।
ହଁ ବହୁତ ଭଲ ଲାଗେ।
ହଁ।
ଆଉ ଆପଣଙ୍କ ଆପଣ କେବେ ସାଙ୍ଗସାଥି ମିଶିକି ଭୋଜି। ହଉ ସ୍କୁଲ ରେ ବୁଲାବୁଲି କରିବାକୁ ହଉ କେବେ ଯାଆନ୍ତି ପିକନିକ
ହଁ ହଁ ଆମର ଏପଟେ ତ ବୁଲାବୁଲି କରିବା ପାଇଁ ଆମେ ଯାଇଥାଉ ସେଠି ବହୁତ। ତ ମଜା ହଁ ଇଏ କରିକି ଆସିଥାଉ। ମାନେ ପ୍ଲସ ଟୁ କ୍ୟାରିଅର ମାନେ ପ୍ଲସ୍ ଟୁ ପର୍ଯ୍ୟନ୍ତ।
ହୁଁ।
ଆମର ସେଟା ବୁଲା ବୁଲି ଖାଇବା ପିଇବା ଏସବୁ ଚାଲିଥିଲା। ପ୍ଲସ୍ ଟୁ ପରେ ତ ନିଜ ଉପରେ ଗୋଟେ ଦାୟିତଵ ଆସିଲା ପରେ ଲାଗୁଛି। ଜିତ କିଛି କରିବ ବଡ ମାନଙ୍କୁ ସମ୍ମାନ ଦବା ଆରମ୍ଭ କରିବା ପାଇଁ ଛୋଟ ଛଟ ମାନଙ୍କୁ ସ୍ନେହ କରିବା ଆରମ୍ଭ ଠାରୁ ସବୁ କିଛି। ନିଜ ଉପରେ ଗୋଟେ ଦାୟିତ୍ୱ ଭଳି ଲାଗେ ଆଉ ସେତେବେଳେ ବୁଲାବୁ ଏବେ ବୁଲାବୁଲି କରୁ। ଏବେ ବି ଆମର ଯେବେ ଯାହା ଚାକିରୀ କ୍ଷେତ୍ରରେ ଛୁଟି ଥିବ। ସାଙ୍ଗ ମାନେ କଥା ହେଇକି ବୁଲାବୁଲି କରିବା ପାଇଁ ଯାଉ।
ହଁ ଆଉ ଆପଣଙ୍କୁ ମାନେ କୋଉ ଜୀବନ ଟା ବେଶୀ ଭଲ ଲାଗେ ଏବେକାର ଯୋଉ ଜୀବନ ଟା ବ ଶଖିଛନ୍ତି ନା ମାନେ ପିଲା ବେଳେ ଯେମତି ସ୍କୁଲ ତରଫ ଯେମିତି ମଜାମସ୍ତି କରନ୍ତି।
ଭଲ ସେଇଟାକୁ ମୁଁ ଭଲ ଏଞଜୟ କରି ମାନେ ପିଲାବେ ଲାଇଫ ସୋ ସମସ୍ତଙ୍କୁ ଭଲ ଲାଗେ ସେତେବେଳେ କିଛି ଦାୟିତଵ ନଥାଏ ନା।
ହଁ।
ହଁ ଏବେ ଗୋଟେ ଦାୟିତ୍ୱ ପଳେଇଥିଲା ଦ ଦ ଏ ଯୋଉ ଦାୟିତ୍ୟ କ୍ୟାରିଅର ଟା ମାନେ ମୁଁ କେମିତି କଲେ ଫ୍ୟାମିଲି ଖୁସି ହେବେ ମୋର। ଖୁସି ହେବେ ଆମ ପ୍ରଫେସର ଖୁସି ହେବେ ସେଥିପାଇଁ ମଧ୍ୟ। ଲାଗିବା ପାଇଁ ପଡୁଛି। ମାନେ ମୁଁ ଏମିତି ମନ ଏମିତି ମନ ଟାକୁ ଗଢି ଦେଇେଇଛି। ମୁଁ ଯେତେବେଳେ ଯୋଉ ଷ୍ଟେଜ ବୁଝଛି ସେଇଟା ବେଷ୍ଟ ମାନେ ଭଲ ଭାବୁି
ହଁ ଭଲ ହବ।
ହୁଁ ଆଉ ଯଦି ଆମେ। ପିଲାବେଳର କଥା ଭାବିବା ଏ ଯୋଉ। ମାନେ ଏବେ ଯୋଉ ବର୍ତ୍ତମାନରେ ଯୋଉ ସୟତାାରେ ଅଛି ଆମେ ତାକୁ ଏନଜୟ କରିପାରିବାନି। ସବୁବେଳେ। ସବୁବେଳେ ସବୁ ଟାଇମ ରେ ଖୁସି ରହିବା ଦରକାର। ହୁଁ।
ଆଉ ତମ ଯାଲେ କର୍ମ କଖେତ୍ରରେ ତ ସମସ୍ତେ ମାନେ ନିଜକୁ ସେଇଥିରେ ର ରଖୁଛନ୍ତି। ଆଜ୍ ହା ମୁଁ କହିଲି କର୍ମ କଖେତ୍ରରେ ତ ମଣିଷ ସବୁବେଳେ ମାନେ ଆଉ ସବୁବେଳେ ବେରୋଜଗାରୀ। ତ ହେଇକି ରହିଲେ ହବନି ନିଜଉ। କିଛି କର୍ମ କରିବାକୁ ପଡିବ ପିଲାର ସବୁ ଖୁସି। ବେଳେ ବେଳେ ମନେ ପକେଇଲେ ବି ମାନେ ବହୁତ କାନ୍ଦ ଲାଗିଯାଇଛି ସେବେ ସେ ଜୀବନ। ଖୁସି ଟା ହୁଏବ ନାହିଁ ତ ହେଲେ କଣ କରିବା କର୍ମ କେତ୍ର। ସବୁ କରିବାକୁ ହିଁ ପଡିବ।
ହଁ କର୍ମକ୍ଷେତ୍ର ପାଇଁ ସବୁ କିଛି କରିବା ପାଇଁ ପଡିବ। ଯେ ଯାହା କାମରେ ଜାରି ରଖିଲେ ଭଲ। ଏମିତି ସବୁ କଥା ଆଉ।
ଆଉ ସବୁଠାରୁ ବଡ ଶ କ୍ତି ସମସ୍ତଙ୍କୁ ଭଲ ପାଇବା ଏବଂ ସମ୍ମାନ କରିବା। ଛୋଟ ହୁଅନ୍ତୁ କି ବଡ
ସମ୍ମାନ ଦେବା। ହଁ ଛୋଟ ମାନଙ୍କୁ ତ ଭଲ ପାଇବା, ସ୍ନେହା ଦବା। ହୁଁ ବଡମାନଙ୍କୁ ସମ୍ମାନ
ହୁଁ ଏ କଥା। ଆଜିର ଆଲୋଚନା ମଧ୍ୟ ତମ ସହିତ କରିକି ମତେ ବହୁତ ଖୁସି ଲାଗିଲା। ମତେ ଉଁ ଗୋଟେ ବଡ ଖୁସି ଲାଗିଲା ତମେ ଘରର ବଡ। ତମେ ଦାୟି ତ୍ୱ ଟାକୁ କେମିତି ଚଲେଇବ ସେଇଟା ତମ ହାତ ଉପରେ ଅଛି। ତମେ ଯେମିତି ଚଲେଇବ ସେମ୍ ତିି ତମ ପରିବାର ଚାଲିବ।
ହୁଁ ତ ନିଜକୁ ଗୋଟେ ମାନେ ସାହସ, ଶକ୍ତିର ସହିତ
ବହୁତ ସାହସ ଟିକେ ନାଇ ବହୁତ ମୁଁ ନିଜକୁ ବହୁତ ସାହସୀ ମନେ କରିବି। ହୁଁ।
ଚେଷ୍ଟା ଦ୍ଵାରା ହିଁ ସବୁ ହେଇପାରିବ।
ହୁଁ। ଖୁବ୍ ଭଲ। ତମ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା। ତମ କଥା ମୁଁ ଆମ ଘରେ କହିବି ମୋ ମାଙ୍କୁ।
ଆପଣଙ୍କ ସହ କଥା ହେଇବି ମତେ ବହୁତ ଭଲ ଲାଗିଲା, ମାନେ ଆପଣଙ୍କ କଥାରୁ ମତେ ଲାଗିଲା ଆପଣ ଜଣେ ବହୁତ ଭଲ ମଣିଷ। ମାନେ ଇଚ୍ଛା ଏମିତି ବେଳେବେଳେ ହୁଏ। ଭଲ ମଣିଷଙ୍କ ସହିତ କଥା ହେଲେ ତାଙ୍କୁ ବି ଦେ ଦେଖା କରିବାକୁ ଇଚ୍ଛା ହୁଏ। ଆପଣ କିନ୍ତୁ ବହୁତ ଭଲ। ହଉ ଠିକ୍ ଅଛି।
ହୁଁ।